କଁ କରୁଛୁ?
ଏଇଠି ବସିଥିଲି ତମେ?
ଏଇଠି ବସିଚି ଆଉ ରୁଷେଇ ସାରିକି ବସିଚି ଆଉ।
ଉଁ ହୁଁ ଖାଇସାଇଲଣି?
ନା ଖାଇନୁ।
ଓହୋ, ଆଉ ବର୍ଷା କେମିତି ସିଆଡ଼େ ହଉଚି?
ବର୍ଷା ଜମା ନାହିଁ।
ଉଁ, ହୁଁ।
ଖରା ପ୍ରବଳ ବର୍ଷା ଜମା ନାହିଁ।
ହଁ। ଆମର ବି ତ ଇଆଡେ ବର୍ଷା ହଉନି ଆଉ।
ପଢାପଢି ଚାଲିଚି?
ହୁଁ ଚାଲିଚି।
ହଁ। ଆଉ କଣ କୁହ?
କଣ ଆଜି ରୋଷେଇ କରିଚ?
ଆଜି ଭାତ, ଡାଲି, ଶାଗ। ଟମାଟ ଚକଟା ଆଉ। ପିଠା କରିଚୁ ଖାଇବୁ ଆଉ।
ଆଉ କଣ ସବୁ ଚାଷ ବାସ କରିଚ ବଗିଚାରେ?
ବଗିଚାରେ ଚାଷ କହିଲେ ତ ଆମର ବିଶେଷ ଚାଷ ବାଷ ଏଠି ହୁଏନି ଯାହା ଧାନ ଉପରେ ହିଁ ହୁଏ। ଆଉ ଅନୁ ତ ଆସିକି ସବୁ ବଗିଚା ଯାହା କରିଲେ ଖାଇ ଦଉଚନ୍ତି। ବିଶେଷ କିଛି ପନିପରିବା ଆଗ ହଉଥିଲା ଆଗ ସମସ୍ତଙ୍କ ବାରିଘରେ ପିଆଜ, ରସୁଣ ପନିପରିବା, ଆଳୁ, ବାଇଗଣ, ଟମାଟୋ ସବୁ କରୁଥିଲେ। ଆଉ ଏବେ ସେ ସବୁ ପନିପରିବା ନାହିଁ ହନୁ ଆସିଲେ। ତାପରେ ସାରୁ କରୁଥିଲେ ଏବେ ରାତିରେ ସବୁ ବାରହା ଛନ୍ତି। ସାରୁ ଖୋଳିକି ଖାଇଦଉ ଆ ରାତିରେ ହାତୀ ଆସିଲେ ଧାନ ବି ଅମଳ ବିଶେଷ ଲୁକ ଆଉ ଧାନ ବି ଚାଷ କରିଆକୁ ଭୟ କଲେଣି ଏଇ ଯୋଉ ହାତୀ ଯୋଗୁ। ହାତୀ ଆସିକି ମାରି ଦଉଚନ୍ତି ନା।
ହୁଁ ହୁଁ, ଆମେ ଜଙ୍ଗଲ କାଟିଦଉଚେ ନା ତାଙ୍କ ଘର ଆମେ ଭାଙ୍ଗିଦଉଚେ। ତ ସେମାନେ ଆସିିଯାଉଚନ୍ତି ଭାରି ଗାଁ ଭିତୁରୁକୁ ଆଉ।
ହଁ।
ହୁଁ, ଆଉ କଣ?
ଆଉ ଜଳ ସଙ୍କଟ ତମ ଗାଁ ରେ କେମିତି କଣ ହଉଚି?
ହୁଁ, ଜଳ ତ ଅସୁବିଧା ହଉଚି। ଗମେଣ୍ଟ ରୁ ଜଳ ଆସିଥିଲା ଯେ କଣ ପାଇଁ ବନ୍ଦ ଯାଇଚି। ଆଣିବା ଆସୁନି ପାଣି। ଆମ୍ ମାନେ ସବୁ ଗାଁ ଲୋକମାନେ ଅସୁବିଧା ହଉଚି। ଖରା ଦିନ ନଳକୂଅ ପୁଣି ଗୋଟିଏ ନଳକୂଅ ସବୁ ଲୋକମାନେ ଆସ ସେ ନଉଚନ୍ତି। ଭିଡ ଟିକେ ହଉଚି ଆଉ ଜଳର ଅସୁବିଧା ଟିକେ ଏମିତି ହଉଚି ଆଉ।
ଆମର ବି ଆମର ନଳକୂଅ ସେମିତି ଆଗ ନଳକୂଅ ରୁ ସବୁ ସାରଦେଲେ ଲୁକମାନେ ଉପକୃତ ହଉଥିଲେ ଏବେ ନଳକୂଅରୁ ଜଳ ସବୁ ଯାହା ଯେମିତି ଯୋଉ ଗମେଣ୍ଟ ଜଳ ଦେଲା ନଳକୂଅ କୁ ଆଉ କେହି ପଚାରିଲେନି। ହେଲେ ବି ତ ସେ ନଳକୂଅ ଯାହା ହେଲେ ସବୁଦିନ ରହିବ ଆଜି ଲାଇନ୍ ଫାଇନି କଟିଗଲା ଆମ ଏଇ ଜଳ ଆସିବନି। ତା ନଳକୂପ ପୂଚ ରେ ପୁତି ହେଇକି ସିଧା ଅଛି। ସରପଞ୍ଚ କୁ ଯେତେ କହିଲେ ବି ସିଏ ଶୁଣୁନାହାନ୍ତି। ତ ରାଜନୀତି ସବୁଥିରେ। ରାଜନୀତିରେ ଠିଆ ହେଇ ପଡ଼ିଲେ ଭୋଟ ଆସେଇଲା ପରେ ଆଉ କେହି କାହାର ନୁହଁ। ତାଙ୍କର ସରପଞ୍ଚ ହଁ କରିଆ କରିଆ କହିକି ଜମା ଆସୁନାହାନ୍ତି। ଆମେ ବହୁତ ଖରାପ ଜଳ ହିଁ ପିଉଛୁ ବାହାରେ ବି ତାକୁ ସାରୁଛୁ। ତମରି ଶରୀର ବି ଖରାପ ହେଇପାରେ। ରାଜନୀତିରେ ତମେ ତମକୁ ଆମେ ଭୋଟ ଦେଲୁ ତେଣୁ କରି ତମେ ଜି ତିଲ କେମିତି ଆମେ ଦେଲୁ ଭୋଟ ବୁଲି ଆମେ ଚୟନ କଲୁ ତମକୁ କିନ୍ତୁ ସରିଗଲା ପରେ ସେମାନେ ଆଉ ଶୁଣୁନାହାନ୍ତି। ନା ଗାଁରେ ରାସ୍ତା, ନା ନଳୁକୂଅ ଠିକ କରିବା ନା, ନଳୁକୂଅ ବ୍ଲିଚିଂ କରିବା କୋଉଟା ବି ସାନ କରୁନାହାନ୍ତି। ଦୁଇ ବର୍ଷ ହେଲାଣି କୋଣ
ଲୁକ?
ଆମ ଗାଁରେ ନିହାତି ପନ୍ଦରଶହରୁ ଅଠରଶହ ଭିତରେ ହେବେ।
ଓହୋ ହୁଁ ଜଳର ଟିକେ ଅସୁବିଧା ହଉଛି ଆଉ।
ତ ହଁ ସବୁବେଳେ ଅସୁବିଧା ଜଳର। ମାନେ କେହି ଶୁଣୁନାହାନ୍ତି, ସବୁବେଳେ ତ ରାଜନୀତି କଲେ। ବିଜେଡି କାହିଁ କରିବ ବିଜେପ କାଇଁ କରା ଏମିତି ରାଜନୀତି ଦଳ ସବୁ ହେଇଗଲେ। ଆଉ ସେମାନେ ତାଙ୍କ ଅମଳରେ ଯିଏ ଯାହା ଯେମିତି କରିଥିଲା। ଏମାନଙ୍କ ଅମଳରେ ବୋଲି ସାନ୍ କହୁଛନ୍ତି ଆମେ ଶୁଣିବୁନି ସେମାନେ ଯାହା କରିବେ। ଏମିତି ହେଇକି ସବୁ ଚାଲିଛି ଆଉ।
ହୁଁ ଆଉ କଣ କଣ ସବୁ ଅସୁବିଧା ହଇ ତମ ଗାଁ ରେ ମାନେ?
ଆଉ ଅସୁବିଧା କହିଲେ ଆମ ଗାଁ ରେ ଆମ ଗାଁରେ ସବୁ ଗାଁରେ ବିିବାହ ମଣ୍ଡପ ହେଲାଣି ଆମ ଗାଁରେ ଏଯାଏ ବି ବିବାହ ମଣ୍ଡପ ଟାଏ ହେଇନି। ସବୁ ଗାଁ ମାନେ କେ କେରେ ଗର୍ମେଣ୍ଟ ସବୁ ବଡ଼ ବଡ଼ ଡଷ୍ଟବିନ୍ କରିଛି। ଏ ଗାଁର ପ୍ରତି ସାହିର ଅଳିଆ ଡଷ୍ଟବିନ ରେ ପକେଇବେ। ଏଠି ଏଠି କ କଚଡା ନ ପକେଇକି ଗୋଟିଏ ଜାଗାରେ କଚଡା ରହିଲେ ତାକୁ ପୁଣି ଉଁ ଗର୍ମେଣ୍ଟ ଆସିକି ତାର ଯୋଉଁ ଗାଡ଼ି ମାଧ୍ୟମରେ ଆଇକି ଅଳିଆକୁ ନେଇଯାଏ। କିନ୍ତୁ ସେଟା ବି ଆମ ଗାଁ ରେ ସେ ସୁବିଧା ବି କରାହେଇନି। ନା ନଳକୂଅ ର ପାଣିର ସୁବିଧା ନା ବିବାହ ମଣ୍ଡପର ସୁବିଧା, ଯିଏ ଗାଁ ରେ ଗୋଟେ ବିଭା ଘର କରୁଛି ସିଏ ମନ୍ଦିରରେ କରୁଛି। ତ ମନ୍ଦିରରେ କରିଲେ ମନ୍ଦିରରେ ପୁଣି ଗୋଟେ ମଣ୍ଡପ ଦରକାର। ତ ଲୋକମାନେେ କଣ ସେଠି ଭୋଜି ଭାତ ଖାଇକି ମନ୍ଦିରକୁ ଆଉ ଆବର୍ ର୍ଜନା କରିଲେ। ସେଠି ଡଷ୍ଟବିନ ବି ଗୋଟେ ଦରକାର ସେ ସବୁ କିଛି ହିଁ ହେଇପାରୁନି। ଯିଏ ଯାର ରାସ୍ତରେ ଭୋଟ ପାଇଲେ, ସେମାନେ ତାଙ୍କର ରାସ୍ତାରେ ଚାଲିଲେ।
ହଁ। ଆମ ଗାଁ ଆଡେ ବି ତ ସେମିତି ହଉଛି ଆଉ।
ହୁଁ।
ଆମ ଗାଁରେ ଟିକେ ଏବେ ଗୋଟେ ମଣ୍ଡପ ଟେ ବନେଇ ଦେଇଛି। ଏମତି ଗୋଟେ ଗୋଟେ ସୁବିଧା ସବୁ କରିରା। କାର ଟା ଯୋଉ ବର୍ଷା ଦିନ ପାଇଁ ଯୋଉ କାଦୁଅ ହେଇଯାଉଥିଲା ରାସ୍ତାଟା ଭାଙ୍ଗି ଯାଇ ଥିଲା ତାକୁ ସବୁ ସବୁ କରିଛି ଠିକ୍ ଠାକ। କିଛି କରିଛି କାମ ଆଉ କିଛି କରୁଛି କିଛି କରିନି ଲୋକମାନଙ୍କୁ ଆମ ଗାଁରେ ଏପର୍ଯ୍ୟନ୍ତ ଘର ମିଳିନି। ଏ ଟିକେ ଅସୁବିଧା କରୁଛି ସବୁ ଗାଁ ରେ ପାଖା ପାଖି ଗାଁରେ ମିଳିଲାଣି ଘର ଲୋକମାନଙ୍କୁ।
ହଁ। ଆମର ବି ଏଇଠି ଉପଯୁକ୍ତ ଲୋକ ହିଁ ଘର ପାଉନି କିନ୍ତୁ ଯିଏ ସବୁ ଦିଗରୁ ତାର ସବୁ କିଛି ଅଛି ତାକୁ ହିଁ ଘର ମିଳିଛି। ତ ରା ସବୁ କହିକି ହାତେଇ ନେଲେ ଭୋଟ ଘର ଦବୁ ଏ ଦବୁ ସେ ଦବୁ ଗରିବ ଲୋ ଗୋଟିଏ ପ୍ରକୃତ ଯିଏ ଗରିବ ଯାହାର କିଛି ନାହିଁ ଯାହାର ବା ଅଙ୍ଗ ଥରେ ସେମାନେ ପାଇବାକୁ ଯୋଗ୍ୟ ତାଙ୍କ ଘରେ ସେମାନେ ପାଉନାହାନ୍ତି। ଅନ୍ୟମାନେ ସେଇଟା ହାତେଇକି ନେଇଯାଉଛନ୍ତି।
ହୁଁ। ହଁ ବା।
ତମେ ଭୋଟ ଦେଲାଣି?
ନାଇଁ ଏଇଟା ଗୋଟେ ଦେବି ଆଉ ଏ ବର୍ଷ ଦେବି ଆଉ।
ହଁ ସବୁ ତ ଆତ୍ରକ ହଁ ମୁଁ ଭୋଟ ଦେଲିଣି ଭୋଟ ମୋର ହଁ ହେଇଗଲାଣି ଚାରିଟା ଯୋଜନା ମୁଁ ଭୋଟ୍ ଦେଲିଣିି। ଆମ ଗାଁର ସ୍କୁଲରେ ଆମର ବୋଥ୍ ଅଛି ବୋଥେ ହିଁ ଆମର ଭୋଟ୍ ଦିଆଯାଏ।
ହୁଁ-ହୁଁ କେମିତି କଣ ଦିଅନ୍ତି ଭୋଟ ମୁଁ ତ ଦେଇନି କେବେ ଜାଣିନି।
ଆମେ ଭୋଟ ଦେବା କାହିଁ ନା ଆମେ ତାକୁ ଆମେ ଚୟନ କରିବା ଉପଯୁକ୍ତ ନେ ତା ଗୋଟେ ଚୟନ କରିବା କାହିଁକି ନା ପାଞ୍ଚ ବର୍ଷ ପରେ ପୁଣି ନେତା ଚୟନ। ଯେମିତି ବର୍ଷେ ଏକରେ ଆମ ଧାନ ଅମଳ କରି ଗୋଟେ ବର୍ଷ ଯଦି ବିଲ କୁ ଠିକ ସେ ଆମେ ସୁବିଧା ନକରିକି ଧାନ ବୁଣିବା ବର୍ଷ ଯାକ ଆମର ଖାଇବ ଅସୁବିଧା ହବ କାହିଁକି ନା ଧାନ ଭଲ ହବନି। ସେମିତି ଆମେ ଭୋଟ ଯଦି ଭଲ ଲୋକକୁ ଚୟନ କରିବା ଆଉ ତାର ଉ ପକୃତ ହବା ବା ସବୁ କିଛି ଆମେ ଠିକ ସେ ପାଇପାରିବା। ଏରା ଆମ ଉପରେ ନିର୍ଭର କରେ।
ହଁ। ଆଉ ଧାନ ଗହମ ଏଇ ସବୁ ଚାଷ କରନ୍ତି।
ହୁଁ ସେତିକି ତ ଏଇ ଧା ନ ଆମର ଯାହା ହଉଛି ଆଉ ଢେଙ୍କାନାଳ ତ ଆମର ପାହାଡିଆ ଏରିଆ। ଯୁଆଡେ ଯିବ ପାହାଡ ପଥର ପାହାଡ ପଥର।
ହୁଁ।
ଏମତି ହେଇକି ଆମର ଯାହା ଧାନ ଅମଳ ହେଇପାରେ ଆଉ କିଛି ହେଇପାରେନି। ହେଲା ଆମର ବ୍ରାହ୍ମଣୀ ନଦୀ ଯାଇଛି ନଦୀ ଉପରେ ଆମେ ବେଶୀ ନିର୍ଭର କରୁଛୁ ଆଉ ନଦୀ ଉପରେ ବହୁତ ନିର୍ଭର ଆମର।
ହୁଁ ନଦୀ କୂଳରେ ବି ସବୁ ଚାଷ ବାସ ଭଲ ହଉଥିବ ନଦୀ ମାଟିରେ
ହଁ ତରଭୁଜ ବାଦାମ ବାଇଗଣ ଅ ପେନ୍ଥି ଢୋଡଙ୍ଗ ସବୁ ନଦୀ ପଠାରେ ହିଁ ଆମର ଭଲ ଅମଳ ହୁଏ। ତାପରେ ଏବେ ନଦୀର ସେକଡୁ ଏକଡୁ ସେକ ସେପଟକୁ ଯାତାୟତ ପାଇଁ ଆମର ବ୍ରିଜ ହେଇଗଲା। ବ୍ରିଜ ଠିଆ ହେଇ ସାରିଲାଣି ହେଲେ ଆହୁରି ଟିକେ ଏ ମଣିଷ ଉପକୃତ ହବ ଏନା ଏକରୁ ଏଇ ଯୋଉ ଚାଷଟା ଆମେ କରୁଥିଲୁ ବା ଅମଳ କରୁଥିଲୁ ଯୋଉ ପନିପରିବା ସେଇଟା ଯିବା ଆମେ ନବାକୁ ଅସୁବିଧା ହଉଥିଲା। ବୁଲିକି ଏପଟେ ହେଲା ଆମର ଠିକ ଜାଗାରେ ପହଞ୍ଚି ଗଲୁ।
ହଁ। ଆଉ କେମିତି କଣ ଭୋଟ ଦିଅନ୍ତି ଟିକେ ଭୋଟ ବିଷୟ ଦେଇ କୁହନ୍ତୁ ମୁଁ ତ କେବେ ଦେଇନି।
ଭୋଟ କହିଲେ ଅଠର ବର୍ଷ ହେଇଗଲେ ତମେ ଉପଯୁକ୍ତ ହେଲ ଯେ ଭୋଟ ଦେଇପାରେ ତମେ ଜଣେ ନାଗରିକ। ସେଇ ହିସାବରେ ଅଠର ବର୍ଷ ପରେ ତମେ ଭୋଟ ଦେଇପାରିବ।
ଓ ହୋ।
ତେଣୁ ତମେ ଯେତେବେଳେ ଅଠର ବର୍ଷ ହେବ ତମେ ନିଜେ ହିଁ ତମ ର ଅଙ୍ଗନବାଡି ମାଧ୍ୟମରେ ଏଁ ଭୋଟ ତାଲିକାରେ ନାଁ ଚଢେଇବ ସେ ଅଙ୍ଗନବାଡି ଆସିବେ ଯେ ଏଇ ଲୋକ କୁ ଅଠରବର୍ଷ ହେଇଗଲାଣି ସେ ତାଙ୍କର ନିଜେ ତମ ପାଖକୁ ଆସେ ତମେ ତମର ଆଧାର ଉମ-ହୁଂ ଯାହା ଯାହା ଡକୁମେଣ୍ଟ ଦରକାର ସବୁ ନେଇକି ଗଲେ ସି ତମକୁ ଭୋଟରରେ ଲିଷ୍ଟ ଟା ଦେବେ। ଯେତେବେଳେ ତମର ପୁଣି ଭୋଟ ଇଲେକ୍ସନ ପାଖେଇଲା ତମ ଉପଯୁକ୍ତ ତ ହେଇଯଅ ନାଗରିକ ହିସାବରେ ଭୋଟ ଦେବାକୁ ତମେ ମାନେ ଠିକ୍ ବୟସ ଅଛି। ତମେ ଯାଇକି ତମ ନିଜ ସ୍କୁଲ ର ବୋଥରେ ବା ଯଉଠି ବୋଥ ତମର ଅଛି। ସେଇଠି ତମେ ତମ ନିଜ ପସନ୍ଦର ଲୋକ ଯିଏ ତାକୁ ଚୟନ କରିବ।
ଓହୋ।
ଏଇ ଭିଏମ ମେସିନ୍ ମାଧ୍ୟମରେ ତମେ ଆଗ କଣ ହଉଥିଲା ଚିଟ୍ ମାଧ୍ୟମରେ ଭୋଟ ଟା ଦିଆ ହଉଥିଲା ଏବେ ଯୋଉ ସବୁ ଚିଟ୍ କହିଲେଣି ସେ ଯାଏ ତା ବନ୍ଧହେଇକି ମେସିନ୍ ମାଧ୍ୟମରେ ଟିପ ମାଧ୍ୟମରେ ତାଙ୍କୁ ଭୋଟ୍ ଦବ।
ହୁଁ। ହଁ ଆମେ ଯେତେବେଳେ ପଢୁଥିଲୁ ତ ଆମେ ବି ପଢିଥିଲୁ ।
ହଁ ହଁ! ତ ଇଭିମ ମେସିନ୍ ହେଲା ପରେ ବି ସେଟାରେ ବି ଗଣ୍ଡଗୋଳ ହଉଛି ବଡ ବଡ ତ ଏମେଲେ ଭୋଟ୍ ଯେଉଁମାନେ କରୁଛନ୍ତି ସେମାନେ ବି ବହୁତ ଝାମେଲା କରୁଛନ୍ତି।
ହୁଁ ହୁଁ।
ଖାଇ ସାରିଲଣି।
ନାହିଁ ଖାଇବୁ ଆଉ ଖାଇନୁ ଆଉ ଆଉ ଟିକେ ହଁ ପରେ ଖାଇବୁ ଆଉ
ହଉ।
ଆମର ତ ଓଡିଆ ମାନଙ୍କର ପଖାଳ ଆଉ ଆମେ ପଖାଳ ଯୋଡେ ଖାଇଥିଲୁ ଆଉ
ହଁ ଖରା ବି ପ୍ରବଳ ହଉଛି ଯଉ ପ୍ରକାର ଖରା ହଉଛିବି ନିହାତି ପଖାଳ ମୁଠେ ହେଲେ ଠିକ୍।
ହୁ।
ବର୍ଷା କେମିତି ହେଇଛି ତମ ଗାଁ ରେ।
ହେଇନି ବର୍ଷା। ବର୍ଷା ହେଇନି। ତମର ସେଇ ଆଡ଼େ ବର୍ଷା ହେଇଛି କି।
ହା ହା ହା । ହ୍ୟାଲୋ।
ହଉ ମୁଁ ରଖୁଛି ଆପଣ କଣ କରନ୍ତୁ।
ହଉ ହଉ।